ଓ ହଁ ଆ କଣ କରୁଥିଲ କି?
ହ୍ୟାଲୋ।
ହ୍ୟାଲୋ, ଶୁଭୁନି କି?
ହଁ ହଁ, ଟିକେ ନଏଜ ମିଶା ଆସୁଛି।
ଆଚ୍ଛା, ନାଇଁ ଏଇ ଫ୍ୟନ୍ଟା ବୁଲୁଛି ତ, ସେଇଥିପାଇଁ ତାର ଶବ୍ଦ ଟା ଶୁଭୁଥିବ ଆଉ।
ଆଉ କଣ କହୁଥିଲ? ମାନେ ଆଜି ଏତେ ଦିନ ପରେ କେମିତି କଲ୍ କଲ?
ହୁଁ। ଆଉ, ଘରେ ସମସ୍ତେ କେମିତି, ଭଲ ନା?
ହଁ ଘରେ ସବୁ ତ ଭଲ ଆଉ। ତମ ଘରେ କେମିତି ଅଛନ୍ତି?
ହୁଁ ଭଲ।
ହଁ ତୁମେ ଟିକେ କଣ କହିଲ ଟିକେ ଧୀରେ କଥା କହୁଛ କି, ମୋତେ ଟିକେ ଏତେ କହିଁ ଶୁଭୁନି। ଟିକେ ଜୋରରେ କଥା କହିଲ, ମତେ ଶୁଭୁନି ଟିକେ।
ଆଛା, ହଉ ଠିକ୍ ଅଛି।
ହଁ। ଆଉ ଆଜି କଣ ଖାଇବା ତମର ହେଇଛି ଘରେ? ମାନେ କଣ ଖାଇବା ଆଜି
ଆଜି ତ ଗୁରୁବାର ନା, ତ ଆଜି ଭେଜ ସବୁ କିଛି ଭେଜ ଆଉ। ଭଜା ଶାଗ, ବାଇଗଣ ଭଜା କଦଳୀ ଭଜା, ସବୁ ଭଜା ଉପରେ ଆଉ।
ହଁ ତାପରେ କଣ କହିଲ, ଏବେ ତ ପଖାଳ ବି ଖାଉଥିବ ନା ଗରମ ହଉଛି ଯୋଉ ଭଳିଆ।
ହୁଁ ଘର ପାଇଁ ପଖାଳ ଆଉ।
ହଁ। ଆଉ, ଆମର ବି ସେଇଆ। ଆମର କଣ କହିଲା ସବ
ଆମର ତ ସେଇ ପଖାଳ ଭାତ ହିଁ ହେଇଛି, କାହିଁକିନା ଯେହେତୁ ଗରମ ଏଭଳି ହେଉଛି ପଖାଳ ଖାଇକି ତ ଆଉ, ମାନେ ଗରମ ଖାଇକି ତ ଆଉ ରହିହବନି, ତ ପଖାଳ ଖାଇବୁ ଆଉ। ବଉ କଣ କହୁଥିଲା ଶାଗ କରିବ, ଆମ ଆମର ଏଠି ବାଡିରେ ଶାଗ ଲଗେଇ ଦେଇେଇଛନ୍ତି। ଯଉ ଜାଣିଛ ନା କୋଶଳା ମାସ ସବୁ ଶାଗ ଯୋଉ ନାହିଁ ସେଇଟା ଆମର ଲଗେଇ ଦେଇେଇଛନ୍ତି। ତ ସେଇ ଶାଗ ହୁଁ ସେ ଶାଗ ହବ ତା ସହିତ ଗୋଟେ କୁନ୍ଦୁରି ଆଳୁ ଭଜା, ବଉ କହୁଥିଲା। ତା ସହିତ ବଡ଼ି ଆଉ ଆଳୁ ଚୁରା ବଡ଼ି ଆଳୁ ବିଲାତି। ଚୁରା ଯେଉଁ ମେ ଚଟଣିୀ ଟାଇପ୍ର କରିବ ସେଇଟା କରିବ ତା ସହିତ ଯଦି। ହଁ ବହୁତ ଟେଷ୍ଟ ଲାଗେ ସେଇଟା। ମାନେ କଣ କହିଲ ମତେ ନା ଏଇ ଯୋଉ ଶୀତ ଦିନରେ ମତେ ଖାଲି ବଡି ଆଉ ବିଲାତି। ତା ର ଚଟଣିଟା ସବୁଠୁ ବଢିଆ ଟେଷ୍ଟାଲାଗେ ସେଥିରେ ଟିକେ ଜିରା ଗୁଣ୍ଡ ଟିକେ ଯଦି ରସ ଣ ଲଙ୍କା କଞ୍ଚାଲଙ୍କା ପକାଇଦେବ ଆଉ।
ହୁଁ ମୁଁ ବାବାଙ୍କର ଫେବରାଇଟ୍ ସେଇଟା। ବଡି ବିଲାତିଟା ବାବାଙ୍କର ଫେବରାଇଟ।
ମୋର ବି ସେମ ତମକୁ କଣ ଭଲ ଲାଗେ ଖାଇବା ପାଇଁ।
ମତେ ମିକ୍ସ ଟାଇପ ର ସବୁ ପୋଡା ପୋଡି ହେଇଯିବ ଗୋଟେ ଝୋଳ ହେଇଥିବ ପାଗ ହେଇଥିବ ବଢିଆ। ଯଦି ଆଳୁ ବାଇଗଣ ବିଲାତି ତାଷ ବଢ ବିି ଥିବ। ରସୁଣ କଞ୍ଚାଲଙ୍କା। ପାଗ ହେଇଥିବ ଆଉ ହଁ।
ପ୍ରାୟତ କଣ କହିଲ ଖାଇବା ଟା ନା ମାନେ ଭାତ ଟା ତମକୁ ଯଦି ଖାଇବାକୁ ବି ଇଚ୍ଛା ହଉନଥିବ ଗୋଟେ ଯ ଦଳା।
ହେଇଯାଇଥିବ ନା ବିଲାତି ବାନ ଆଳୁ। ଆଉ ବଡି ଆଉ କଣ କହିଲ ତାଷ ଆବୁଲ ସେଟା ଯଦି ପଡିଯାଇଥିବ ନା ଖାଇବାକୁ ବହୁତ ଟେ ଲାଗ କି କଞ୍ଚହେଲା ଟିକେ ନାଇ କି।
ହୁଁ ବହୁତ ବଢିଆ ଲାଗେ।
ହଁ ଆଉ ତା ସହିତ ଭଜା ବାଦାମ କିମ୍ବା ମିକ୍ସଚର୍ ଯଦି ଥିବ ସେଇଟା ଆହୁରି ଟେଷ୍ଟି ଲାଗେ।
ହଁ ସେ ବାଦାମ ର ବି ଚଟଣି ଟା ବି ଗଲେ ବଢିଆ ଲାଗେ। ବାଦାମ ସହିତ ରସୁଣ କଞ୍ଚାଲଙ୍କା ସହିତ ଟିକେ ଚଟଣି ପୁରା। ଗ୍ରାଇଡିଙ୍ଗ କଲେ ଭଲ ଲାଗେନି ଯଦି କିଛି। ପେସା ହେଇଥିବ କି ଛେଚା ହେଇଥିବ ଟିକେ ଖଦ ଖଦଡିଆ ଟାଇପ ର ଚୋଚୋ ଟାଇପ ର ଥିବ।
ହଁ ଶିଳରେ ନହେଲେ କରିଥିବ ଯଦି।
ହୁଁ ବଢ଼ିଆ ଟେଷ୍ଟ ଲାଗେ ଏବେ ସମସ୍ତେ ଗ୍ରାଇଣ୍ଡିଙ୍ଗ କରିଦଉଛନ୍ତି ନା ହଁ।
ମସଲା ଟା ବି ଯଦି ଗ୍ରାଇଣ୍ଡିଙ୍ଗ ହବ ଏତେ ଭଲ ଲାଗିବନି ଯଦି ତମେ ଶୀଳରେ କିମ୍ୱା। ଛେଚିଥିବ ସେଇଟା ଅଧିକ ଟେଷ୍ଟି ଲାଗେ।
ଅଧିକ ଟେଷ୍ଟ୍ ଲାଗିବ କିନ୍ତୁ ଏବେ ଆଉ ହାତରେ କରୁନାହାନ୍ତି ସବୁ ଗ୍ରାଇଣ୍ଡିଙ୍ଗ କରି।
ଆଉ ତମେ ମାନେ ତମକୁ ରୋଷେଇ କରିବାକୁ ଭଲ ଲାଗେ?
ହଁ ମତେ ବଢିଆ ଲାଗେ ମାନେ ଧର ନୂଆ ନୂଆ ଆଇଟମ କିଛି ଦେଖିଲ ୟୁଟୁବ ଫିୟୁଟୁବରେ ଭିଡିଅ। ଯେ ତାଙ୍କୁ ଆପ୍ଲାଏ କରିବା ପାଇଁ ବଢ଼ିଆଲାଗେ ଆଉ ମୋ ବାବା ବହୁତ ଭଲ ପାଆନ୍ତି କି କଣ ଯଦି ନୂଆ ନୂଆ ଆଇଟମ କଣ କଲୁ ତାଙ୍କୁ। ଖାଇବା ପାଇଁ ବଢ଼ିଆ ଲାଗେ ଲୁଣିଆ ହେଇଥିବ ରାଗହେଉଥାଉ କିଛି କହିବେନି।
ସେଇଟା ଭଲ ହଁ ଯାହଉ ନୂଆ ନୂଆ କରି ମୋ ଭଉଣୀ ବି ସେମିତି ମାନେ ସିଏ ଟିକେ ମାନେ ରୋଷେଇ ବାଷ କରିବାକୁ ତାକୁ ଭଲ ଲାଗେ ମାନେ ନୂଆ ନୂଆ। ରୋଷେଇ ନାଇଁ ବହୁତ କରିଦେଇ ରୋଷେଇ କିନ୍ତୁ କେତେବେଳେ କଣ ଗୋଟେ ନୂଆ ଆଇଟମ ହେଲା। ସିଏ ସେମତି ୟୁଟ୍ୟୁବ୍ ଫୁଟ୍ୟୁବରେ ଦେଖିକି ବନାଏ ତାର ତାକୁ ଭଲ ଲାଗେ ଭାରି।
ବଢିଆ ଲାଗେ ହଁ ଆ ଖାଇବା ଟାକୁ ଜସ୍ କରିବ ସେଥିପାଇଁ ଆହୁରି ବଢିଆ ଲାଗିବ।
ହଁ ମୁଁ କଣ କହିଲ ମୁଁ ଟେଷ୍ଟ କରେ। ମୁଁ ଟେଷ୍ଟ ଟେଷ୍ଟର ଯଉ କୁହନ୍ତିନି। ସେଇୟା ଆଉ ତମକୁ କଣ ସବୁଠୁ ମାନେ ତମକୁ କଣ ସବୁଠୁ। ହଁ ତମକୁ କଣ ଭଲ ଲାଗେ ମାନେ ସବୁଠୁ କଣ ଭଲ ଲାଗେ ମାନେ ବନେଇବା ପାଇଁ?
ହୁଁ ଏମିତି ତ ସବୁ କିଛି କରିଦେବି।
ଆଚ୍ଛା।
ହୁଁ।
କଣ ଗୋଟେ ମାନେ ଏମିତି ଆଇଟମ୍ ହଁ
ନୂଆ ଆଇଟମ୍ ଯେମତି ମାଛ ଚିଲ୍ଲି ମାନେ କଣ୍ଟା ଖୋଲିକ କି। ସେଇଟା ବଢିଆ ଲାଗେ ହଁ ତିନିଥର ପାଖାପାଖି କରିଚି ମାନେ ମାଛ ଫାଷ୍ଟ ହଁ ମାଛ ଫାଷ୍ଟ ଫ୍ରାଏ କରିକି ଜଣେ ଜଣେ କଞ୍ଚା ମାଛ ବି କଣ୍ଟା ଖୋଲି ଦିଅନ୍ତି ବଟ୍ କଣ୍ଟାଟା କଞ୍ଚାରୁ ଖୋଲିଲେ କଣ କି ଏତେ ସେ ହାର୍ଡ ହେଇ ନଥାଏନା କଣ୍ଟା ଟା ପୁରା ସଫ୍ଟ ଥାଏ। ସେଟା ଜାଣି ହୁଏନି ତମ ମାଛ ଟାକୁ ଫାଷ୍ଟ ଫ୍ରାଏ କରିଦେଇକି ସିଏ ହାଡ ହେଇଯିବ ଦେନ୍ କଣ୍ଟା ଗୁଡାକୁ ଖୋଲିଦବ ମାନେ କଣ୍ଟା ଟା ବାଲା ବି ଚିଲି ଅଛି ବଟ କଣ୍ଟା ଖୋଲିଲି କଲେ କଣ କି ସମସ୍ତେ ଖାଇପାରିବେ ଛୋଟ ଛୁଆବି ସମସ୍ତେ ଖାଇପାରିବେ। କଣ୍ଟା ଥିଲେ କଣ ସେମାନେ ଜାଣିପାରିବେନି ମସଲା ସହିତ ଚୋବେଇ ଦେବେ କେତେବେଳେ ଗିଳିଦେବେ ନା କଣ୍ଟାରେ ତ କଣ୍ଟା ଖୋଲିକି ତାକୁ ପିସ୍ ପିସ୍ କରି ସବୁଗୁଡା ଖୋଲିଦେଲା ପରେ ସେ ଖାଲି ତ ମାଂସ ଗୁଡା ହି ରହିବ ନା ମାଛର ସେଥିରେ ଯେମିତି ଆମେ ପକୋଡାରେ ଯାଇକି ସେ ପକାନ୍ତି ମାନେ ଯାହା ବି କିଛି ପକାନ୍ତି ସବଗୁଡା ପକେଇବେ ଯେମିତି କର୍ଣ୍ଣ ଫ୍ଲୋର ଗୁଡ଼ା ଦିନ ଅଦା ରସୁଣ ପେଷ୍ଟ ଛେଚା। ଗୋଟା ରସୁଣ ପାଖୁଡା ହାଲକା ବେଶୀ ବି ପକେଇ ତାର କୋଟିଙ୍ଗ ବଢିଆ ସେ କରି ଅଣ୍ଡାଟେ ପକେଇକ ଭଲସେ କୋଟିଂ କରିକି ସେନାକୁ ଛାଙ୍କିବା ସେନାକୁ ଚିଲି ଯେମିତି କରନ୍ତି ସେଇଟା ଉପୋରେ କରିବାରେ ବହୁତ ବଢ଼ିଆ ଟେଷ୍ଟ ଲାଗିବ।
ଆଚ୍ଛା। ତମକୁ ତ ବଢିଆ ବନେଇ ଆସେ ଆଉ ଓହୋ। ମୁଁ କଣ କହିଲ ମୁଁ କିଛି ବନାହି ହଁ ହଁ ହଁ ଠିକ କଥା।
ଖୋଲିକି କଲେ ସମସ୍ତେ ଖାଇପାରିବେ। କଣ୍ଟାରେ ଯଦି କରିଥିବ ସେଇଟା ସମସ୍ତଙ୍କୁ ସେଫ୍ଟି ଦେଖିବାକୁ ପଡିବ କାଳେ ସେ ଖାଇଦେଲା ପରେ ତାର ଲାଗିଯିବ କି ତଣ୍ଟି ରେ ସେଇ ଟାଇପର ଗୋଟେ ଡରଥିବ କିନ୍ତୁ କଣ୍ଟା ଖୋଲିଦେଲେ କଣ କିଛି ଡର ରହିବନି।
ହଁ ତାରେ ତମେ ମୋତେ ଜଣାପଡ଼ୁଛି ତୁମେ ମାନେ ଭଲ ମାନେ ତୁମର ଏକ୍ସପିରିଏନ୍ସ ଥିବ। କାହିଁକି ନା ତମେ ଏତେ କଥା ଜାଣିଛ ନା ନିହାତି ଭାବରେ।
ନାଇଁ ଏମିତି ମାନେ ଭୁଲରୁୁ ହିଁ ଠିକ ହୁଏ। ଥରେ କରିଦେଲେ ଆମେଥ କଣ କଣ୍ଟା ବାଲା କରିଦେଲେ ଦେଖିଲେ ଏମିତି ଏମିତି ଭୁଲ ହଉଛି। ତାପରେ ଆମେ କଣ୍ଟା ଖୋଲିକି କରିବା।
ହଁ।
ନାଇଁ କି ମାନେ ଭୁଲ ରୁ ହିଁ ଠିକ ହୁଏ ଆଉ ସେଇ ଟାଇପ ର ଆଉ। କିନ୍ତୁ ପ୍ରାୟ ଟାଇମ ସବୁ ଜିନିଷ ଲୁଣିଆ ହେଇଯାଏ ହେଁ ହେଁ।
ହଁ ଜଣେ ଜଣେ ବି ଟିକେ ଉଚୁ ଲୁଣିଆ ଖାଇବାକୁ ବି ପସନ୍ଦ କରନ୍ତି।
ପସନ୍ଦ ହୁଏ ହଁ ସେଟା କେମିତି କେଇଯାନି ହେଇଯାଏ ଲୁଣିଆ। ତ ଲୁଣକୁ ବି ବାଲାନ୍ସ କରିବା ପାଇଁ ଅଛି ତାର କିଛିଟା। ଯେମତିକି ଆମେ ଲୁଣକୁ ହଁ ମୁଁ ଗୋଟେ ୟୁଟ୍ୟୁବରେ ଦେଖିଥିଲି ଯଦି ଅଟା ଗୋଟେ ଡୋ କରିକି ମାନେ ଛୋଟ ଗୁଳା ଟାଇପର କରିକି ସେଥିରେ ଛାଡିଦବା ସେ ଲୁଣ ଟାକୁ ଟାଣିଦବ କୁହନ୍ତି ହଁ। ହାଲକା ଲୁଣ ଟାକୁ ମାନେ ବେଶୀ ଲୁଣିଆ ଟାକୁ ହାଲକା ଜଷ୍ଟ କରିଦବ ସେମ। ଥରେ ଦୁଇଥରେ ମୁଁ ଟ୍ରାଏ କରିଛି ତ ଗୋଟେ ଦିଇଥର ସେମତି କାମ ଦେଇଛି ପ୍ରାୟ ଲାଗୁଛି ନା ନାଇଁ ବେଳେ ବେଳେ ଲାଗୁନି। କାହିଁକି ନା ଆମେ ଜଷ୍ଟ ତରକାରୀ ରାନ୍ଧିବା ସାଙ୍ଗେ ସାଙ୍ଗେ ଖାଇବା। ଆଉ କିଛି ସମୟ ଛାଡିଲେ ଯାଇ ସେଇଟା ଟାଣିବ।
ସେଇଆ ହଁ ତଥାପି ଉଚୁ ଲୁଣିଆ ହେଇଗଲେ ତମେ ମାନେ କଣ କହିଲ ଆଜିକାଲି ବହୁତ ତ ଏମିତି ବାହାରିଲାଣି ଯେ ଲୋ ମୁଁ ଶୁଣିଥିଲି ଡାଲମାରେ କଣ କରନ୍ତି ନା ବିଲାତି ଫିଲାତି କିମ୍ବା ଆଳୁ ଫାଳୁ ଏମିତି ପକେଇ ଦିଅନ୍ତି ନା ଯଦି ଲୁଣିଆ ହେଇଯାଇଥିବ।
ହଁ ପରିବା ପକେଇ ଦେଲେ ବି ତାର ଟେଷ୍ଟ ଟା ବି ଇଏ ହେଇଯାଏ ଆଉ। ଡାଲମା ଫାଲମାରେ କରିପାରିବା ଫର୍ ଏକ୍ସାମ୍ପ୍ଲ ଯେମିତି ଚିକେନ ମାଛ ମଟନ୍ ଫଟନ ଏମିତି ଜାଣିଥିବ ସେଇଟା ତ ଆମେ କିଛି ମିଶେଇ ପାରିବାନିନା। ତ ସେଇ କେସ ରେ ଆମେ ଏଇଟା କରିପାରିବା ହୁଁ।
ଆଉ ତମକୁ କଣ ଲାଗେ ଭଲ ମାନେ ବନେଇବା ପାଇଁ ଖାଇବା?
ମତେ ସବୁଠୁ ବୁଟ ଘାଣ୍ଟତା ବଢିଆ ଲାଗେ ଯେମିତି କିି ମାଛ ମୁଣ୍ଡ ପଡ଼ିଥାଏ। ସେ ଗୋଟେ ମସଲା ଟାଇପର ହେଇଥାଏ। କିଛି ବୋଇତାଳୁ ପରିବା ପଡିଥିଲେ ତ ବଢିଆ ଲାଗେ ବଟ ଯଦି ପରିବା ପରିବା କିଛି ସଫିସେଣ୍ଟ ଘରେ ନଥିବ ତ ଖାଲି ସିମ୍ପୁଲ
ସେଟା ଟିକେ ଛେଞ୍ଚେଡା ଟାଇପ ର ହେଇଥାଏ ଆଉ।
ଛେଞ୍ଚିଡା ଟାଇପ ର ହେଇଥାଏ। ଟିକେ ହାଲକା ମସଲା ସଟେ କରିକି ତ ସେଇଟା ବଢିଆ ଟେଷ୍ଟ ଲାଗେ। ରୁଟି ସହିତ ହଉ କି ଭାତ ସହିତ ହଉ ହୁଁ। ହଁ ମାଛର ଆଇଟମ ଟିକେ ବେଶୀ ହୁଏ। ଆମ ଘରେ ଚିକେନ ଆଲାଉ ନାଇଁ। ଆଲାଉ ନାହିଁ କହିଲେ ଆମେ କେବଳ ଏଇ ଆମ ଆଣୁ ଯେତେବେଳେ ଚିକେନ ମୋ ନନା ଆସିଥିଲେ ବୋଉ ମୁଁ ନନା କେବଳ ଖାଉ ବାବା ଖାଆନ୍ତିନି। ତ ଚିକେନ ଏତେ ଅଣାଯାଏନି ତ ଆମର ସବୁବେଳେ ମାଛ ଉପରେ ମାଡ।
ଓହୋ ଆକ୍ଚୁଆଲି କଣ କହିଲ ମୋ ବାପା ବି ଆକ୍ଚୁଆଲି ମାଛ ଖାଆନ୍ତିନି। ଆଗରୁ ମାନେ ଖାଉନଥିଲେ ସେ ମାଛ ଏବେ କିନ୍ତୁ ପୁରା ମାନେ ମାଛ ଖାଆନ୍ତି ସରି ମା ମାଛ ଖାଆନ୍ତି ସିଏ ଚିକେନ ଖାଆନ୍ତିନି ଆଗରୁ କେବଳ ମାଛ ଖାଉଥିଲେ ଏବେ ସିଏ ପୁରା ଆଇଁଷ ଛାଡି ଦେଇଛନ୍ତି। ତ ଆମର ବି ସେଇ ହୁଏ ମୋ ବୋଉ ଆଉ ମୋ ଦେ ମାନେ ମୋ ବୋଉ ଆଉ ମୁଁ ଆମେ ଦୁଇ ଜଣ ଖାଲି ଯାହା ଆଇଁଷ ଖାଇବୁ। ଆଉ ମୋ ବାପା ଆଉ ଦେଇ ସେମାନେ ଆଇଁଷ ଛାଡ଼ି ଦେଇଛନ୍ତି ତ ସେମାନେ ଯେତେବେଳେ ଆସନ୍ତି ଆମ ଘ ଆମେ ଆଇଁଷ କରୁନା ହଁ ପରା। ଯେତେବେଳେ ମୋ ଭାଇ ଆସେ ଆମେ କରୁ ହଁ ସେଇଆ।
ସେ ମୋ ନନା ବି ସେମିତି ଯେବେ ଆସିବେ ସିଏ ଚିକ କେନ ଆଣିବେ ତ ରୋଷେଇ ହେବ ନହେଲେ ନାଇଁ
ସେଇ ସେମିତି ଆଉ କଣ କରିବେ ସେମାନଙ୍କୁ ଭଲ ଲାଗୁନି ଆଇଁଷ ଖାଇବା ପାଇଁ।
ତାପରେ ଥରେ ଛାଡିଦେଲା ପରେ ହଁ ଥରେ ଛାଡିଦେଲା ପରେ ବି ଆଉ ଇଛ ଛା ହୁଏନି। ମୁଁ ସେମିତି ଥରେ ଏଇ ଯୋଉ ମାସ ଗୁଡା ଚାଲେନି ଶ୍ରାବଣ ମାଘ ମାସ ମୁଁ ସେଇ ଟାଇମ ରେ ବି ଛାଡିଦିଏ ଆଉ ଖାଇବାକୁ ଜମା ଇଚ୍ଛା ହୁଏନି। କିନ୍ତୁ ତାପରେ ଘରେ ହେଲା ମାନେ ଅଟୋମେଟିକ ଖାଇବାକୁ ପଡିବ ଆଉ ତା ଥରେ ଦିଥର ଖାଇଦେଲେ ପୁଣି ଅଭ୍ୟାସ ହେଇଯିବ।
ମୁଁ ମୁଁ ଜାଣିଛ ନା ମୁଁ କେତେଥର ଛାଡିଦେଲିଣି। ମୁଁ କହିବି ମୁଁ ଖାଇବିନି ଆଉ ଛାଡ଼ିଦେବି ମୋ ଦେଇ ଛାଡ଼ିଦେଇଥିଲା ତ ମଝିରେ ମଝିରେ ମୁଁ କହିବି ମୁଁ ଛାଡ଼ିଦେବି ପୁଣି କିଛି ଦିନ ପରେ ଯେତେବେଳେ ଘରେ ହବ ଆମ ପୁଅ ପାଇଁ ମାନେ ମୋ ଭାଇ ପାଇଁ ଯେତେବେଳେ ହୁଏ ଦେଖି ମୋର ଇଚ୍ଛା ହବ ଖାଇବା ମୁଁ କହିବି ନା ନା ମୁଁ ଖାଇବି।
ନାଇଁ ଯଦି ଇଛା ଥିବ କିନ୍ତୁ ଖାଇବାକୁ ମାନେ ଧର ଖାଇବାକୁ ଆମେ ଏମିତି କହୁଥିବା ମନ କହିବେ ନାଇ ଖାଇବାନି। କିନ୍ତୁ ଇଚ୍ଛା ଥିବ ସେଥିରେ ଯଦି ଆମେ ନ ଖାଇବା ସେ ଥିରେ ବି ଆମେ ଖାଇଲା ପରିକା ଲାଗିବ ସମାନ ତତ ଖାଇଦବାଟା ଉଚିତ୍ ହବ।
କୁହନ୍ତି ସେଇଆ ବାପା କୁହନ୍ତି କି ତୋର ଯଦି ଇଚ୍ଛା ଅଛି ତୁ ନ ଖାଇଲେ ବି ସେଇଟା ତୁ ଖାଇବା ସହିତ ସମାନ। ତ ତୁ କାହିଁ ଖାଲିଟାରେ ଛାଡିବୁ ଖାଇଦେ।
ହଁ।
ତାପରେ ଘରେ ବି କହନ୍ତି କାହିଁ ଛାଡିବୁ ଏତେ ଛୋଟ ବେଳୁ ଛାଡ଼ନି ଖା।
ହୁଁ ତାପରେ ଏଁ, ଆମେ ସେତିକି ଭେଜିଟେବୁଲ୍ ଖାଉନାହାନ୍ତି ସେତିକି ନ୍ୟୁଟ୍ରିସନ୍ ଆମକୁ ମିଳୁନି। ତ ତା ଅପେକ୍ଷା ଆଇଁଷ ବି କିଛିଟା ଖାଇବା କଥା। ହୁଁ।
ହଉ ତାହେଲେ ଆଉ ତୋମେ କଣ ଖାଇବେ ବନେଇଲେ ମୋତେ ପଠେଇବ ମୋ କତିକି ଆଉ, ମୁଁ ଖାଇବି ଟିକେ ତୋମ ଟେଷ୍ଟ କରିିବି, ତୋମ ହାତ ରନ୍ଧା। ଆଉ ତାହଲେ ର ହଉ ତାହେଲେ ମୁଁ ରଖୁଛି ତାହେଲେ ହଉ ରଖ।
ହଁ, ହଁ।